ଅ ହାଲୋ।
ହଁ କଣ କରୁଚ?
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ନାଇଁ କଣ ବୁଲାବୁଲି ତ ବୁଲାବୁଲି ତ ନାହିଁ, ଏତେବେଳେ ନାହିଁ ଘରେ ହିଁ ଅଛି ବାହାରେ। ଟିକେ ଥଣ୍ଡା ପବନ ମାରୁୁଚି। ହଁ ନାଇଁ ବର୍ଷା ତ ଆଜି ମାନେ ପ୍ରବଳ ମାତ୍ରାରେ ହେଇନି, କିନ୍ତୁ ସ କାଳୁ ହିଁ ମାନେ ଝିପିଝିପି-ଝିପିଝିପି ହେଇକି ଲାଗାଣି ଦିନ ଯାକ ପାଗ ଟା ଠିକ ରହିଲା ମାନେ ଗରମ୍ ଲାଗିଲାନି ନା, ମଝିରେ ଦେଖଥିବ ମାନେ ଗରମ୍ ମାନେ ପ୍ରବଳ ଖରା ହେଲା ଆଉ ମଝିରେ ତ ମାନେ ବହୁତ୍ ଦିନ ଖାଲି ଗୁଳୁଗୁଳିଆ ପାଗଟା ରହିଲା ପୁରା। ମାନେ ସେ ପାଗଟା ପୁରା ଅଶାନ୍ତି ଲାଗୁଛି, ମାନେ ଖରା ହେଲେ ଅଶା ମାନେ କାଟୁନି ସେ ଗୁଳୁଗୁଳିଆ ପାଗ ଟାକୁ ବିରକ୍ତିଆ ଲାଗୁଛି। କିନ୍ତୁ, ଆଜି ସଖାଳୁ ଟିକେ ଟିକେ ଟିକେ ଟିକେ ଝିପି ଝିପି ଝିପି ଝିପି ହେଇକି ଏଗାରଟା ବାରଟା ମାନେ ଛାଡୁଥିଲା ହଉ ନା ଏମିତି ହେଇକି ମାଟି ଟା ଥଣ୍ଡା ଅଛି ଯେହେତୁ ସେଟା ପାଇଁ ପାଣି
ଏମିତିହିଁ କରିଛି।
ହଁ ପରା
ମୁଁ ବି ଯାଇଥିଲି କ୍ଲାସ ଯାଇଥିଲି ମାନେ ଭଲ୍ ଲାଗିଲା ମତେ ବି ଯିବା ଆସିବା ହେଇକିନା, ମାନେ ଏତେ ଗରମ ଆଜି ଲାଗି ନାହିଁ। ଆଜ୍ ତ ମୁଁ ବସିଥିଲା ବେଳକୁ ହଁ ଟିକେ ଟିକେ ପାଣି ପକଉଥିଲା ଯେ, ଆଜ୍ ତ ମୁଁ କ୍ଲାସରେ ବସିଥିଲା ବେଳୁ ଫ୍ୟାନ୍ ଅଫ୍ କରିକି ବସିଥିଲୁ। ଥଣ୍ଡା ଲାଗୁଥିଲା।
ହଁ, ନାଇଁ ନାଇଁ ଥଣ୍ଡା, ହଁ ମତେ ବି ଆଜି ଥଣ୍ଡା। ମୁଁ ବି ଦିନବେଳା ଯେତେବେଳେ ଘରେ ଥିଲି ମାନେ ଫ୍ୟାନ୍ ମୁଁ କେ ଲଗେଇନି ମୁଁ ସେ ଗରମ ତ ହେଇନି ଆଉ କାହିଁକି?
ହବ ହିଁ ହବ ଆଉରି।
କାଇଁ ଖରା ମାସ ସରି ଆସିଲାଣି ନାଇଁ ନାଇଁ ବର୍ଷା ମାସ। ଆରମ୍ଭ ହେଲାଣି ଧୀରେ ଧୀରେ ହେଲାଣି। ପଶ୍ଚିମ ଓଡିଶାରେ ତ ହେଲାଣି ସେପଟେ। ଆମର ଏ ସେପଟେ ବି ଧୀରେ ଧୀରେ ହେଁଇ ସାରିଲାଣି ବର୍ଷ୍
ଏବେ ତ ଆଉ କୁଆଡେ ବୁଲି ବି ହେଇଯାଇ ପାରୁନି?
ନାହିଁ। ବୁଲିବାଟା କଣ? ବୁଲାବୁଲି ଯାହା ଯଦି ବୁଲିବ ବୋଲେ ଖରା ମାସ, ଶୀତ ମାସ, ବର୍ଷା ମାସ ବି ବୁଲନ୍ତି କିନ୍ତୁ, ବର୍ଷା ମାସ କଣ ଯଦି କୁଆଡେ ଯାଇଥିବ ଡ୍ରେସ ପେନ୍ ସବୁ ଉଦା ହୋଇଯାଇଥିବ। ହୁଁ। କିନ୍ତୁ, ବର୍ଷା ମାସଟା ମାନେ ଦେଖ, ଲୋକ ମାନେ ଯୋଉମାନେ
ନାଇଁ ବର୍ଷା ମାସଟା ଆମେ ସିନା କହୁଛୁ ଭଲ ନାହିଁ ବୋଲି କିନ୍ତୁ ବର୍ଷା ମାସ ଭଲ। କାହିଁକିନା, ଚାଷ ବାସ ହୁଏ ନା ବର୍ଷା ମାସ
ସେଇଟା ତ, ଦେଖ ବର୍ଷା ମାସ କଣ କି, ଆମେ ମାନେ ଯେକୌଣସି ଆସ୍ପିରେନ୍ ଯିଏ ପାଠ, ପଢେ ସ୍କୁଲ ଯାଏ କିମ୍ବା ଶିକ୍ଷକମାନେ ଯୋଉମାନେ ପଢେଇବାକୁ ଯାଆନ୍ତି। ସେମାନେ କଣ କି ମାନେ ଯିବା ଆସିବାରେ ଅସୁବିଧା ହଉଛି ବୋଲି ସେମାନେ ବର୍ଷା ମାସ ଉଁ ସେନ୍ଦିଗୁ କିନ୍ତୁ ଗୋଟେ କୃଷକ ପାଇଁ କଣ କି ବର୍ଷା ମାସଟା ବହୁତ ଗୁରୁତ୍ବ ପୁନ ସେମାନେ, ପ୍ରତି ବର୍ଷ ସେଇ କେବେ ଜଗି ଫ୍ରାଇ ଯେ ମାନେ ବର୍ଷା ମାସ କେବେ ଆସିବ? କାହିଁକି ନା ପ୍ରାୟତଃ ଦେଖ ଆମର୍ ପଶ୍ଚିମ ଓଡିଶାରେ ସିନା ମହାନଦୀ ମାନେ ଉଚ୍ଚ ଜଳସେଚନ ଅଛି ବୋଲି ସେମାନେ କଣ କି ତାଙ୍କ ବର୍ଷକୁ ଦି ଥର ବି ଚାଷ ହଉଛି ନା? ପାଣିର ତାଙ୍କର, ବର୍ଷା ନହେଲେ ବି ଅଭାବ ନାହିଁ, ତାଙ୍କର କେନାଲ ଡ୍ରେନ ସିଷ୍ଟମ ଅଛି। କିନ୍ତୁ ଆମ ପଟେ ଏପଟେ ଆପଣ କି ସେମିତି କିଛି ସୁବିଧା ନାହିଁ ନା, କୃଷକମାନେ ଯେତିକି ସବୁ ମାନେ ବର୍ଷା ପାଣି ଉପରେ ହିଁ ନିର୍ଭର ହେଇକି ଥାନ୍ତି? ଆମ ପଟେ ତ ଏନେ ହଳ ବି ମାନେ କରି ସାରିଲେଣି ଯୋଉ ପ୍ରଥମେ ଧାନ ଚାଷ ଜାଣି ଥିବ, ଧାନ ତ ମୁଖ୍ୟ ଚାଷ ହଉଛି। ମାନେ ତଳି ବୁଣା ଯାଏ ଯୋଉ ସେଟା ହଳ କରିକି ମାନେ, ଏବେ ଇଁ ଆଜି ତ ବର୍ଷା ହେଇନି, କିନ୍ତୁ ଦି ଦିନ ପୂର୍ବରୁ ବର୍ଷା ହେ
ସେଇଟା ପରା ଅକ୍ଷାତୁର୍ଥୀରେ ପୂଜା କରୁଛନ୍ତି। ଷ୍ଟାର୍ଟ ହଉଛି ସେ ଆରମ୍ଭ ହଉ ସେଦିନଠୁ
ସେଇଟା ତ ଏବେ ହଳ ଚାଲିକି ପୁଣି ତଳି ବୁଣିବେ, ତାପରେ ତଳି ବୁଣି ସାରିଲା ପରେ ଉଁ ମାନେ କ୍ଷେତ ବିଲଟା ଯୋଉଟା ଥିବ, ତାକୁ କାଦୁ କରିକି ତାପରେ ପୁଣି ତଳି କିଛିକି ଆଉଥର ସେଟା ଲଗା ହବ। କିନ୍ତୁ ଭଲ ଲାଗେ କିନ୍ତୁ ସେଟା ପ୍ରକୃତିର ନିୟମ ଯେ ଗୋଟେ ମାସ ମାନେ ବର୍ ଷା ଆଉ ପ୍ରକୃତିର ନିୟମ ତ ଦେଖ ଆମର ମାନେ ଛଅଟି ଋତ୍ ଋତୁ ଅଛି କିନ୍ତୁ ଆମେ ଅନୁଭବ ତ କରୁ ବର୍ଷା ଋତୁ ଆଉ ଗ୍ରୀଷ୍ମ ଋତୁ ଆଉ ଶୀତ ଏତିକି ହିଁ ତିନିଟା ଆଉ ବସନ୍ତ ଋତୁ। ସେମିତି ଟିକେ ଟିକେ ବେଳେ ବେଳେ ଅନୁଭବ ହୁଏ ହେଲା କିନ୍ତୁ ବର୍ଷା ଋତୁ ଟା ମାନେ ମାନେ ଗୋଟେ ଦେଖ ସୌନ୍ଦର୍ଯ୍ୟ ପୂର୍ଣ୍ଣ ଋତୁ ସେଟା ବର୍ଷା ହେଲେ କଣ ବି ଦେଖ ତମେ ଖରା ମାସ ଦେଖିଥିବ ମାନେ ଭୂମି ଟା ପୁରା ଟାଙ୍ଗରା ହେଇକି ପୁରା କିଛି ଦେଖା ନଥିବ କିନ୍ତୁ ବର୍ଷା ପଡିବ ଗୋଟେ ପନ୍ଦର ପାଖ ଦିନ ପନ୍ଦର କୋଡିଏ ଦିନ ପଡିଲା ପରେ ଦେଖୁ ଥିବେ ଯୋଉ ସବୁଜ ସବୁଜ ଘାସ ହେଇଥିବ। ତ ତମେ ଯୁଆଡେ ବି ଯାଅ ଗାଉଁଳି ଏରିଆ ଯଦି ହେଇଥିବ ଯୁଆଡେ ବି ଯାଅ ମାନେ ରାସ୍ତା କଡରେ ମାନେ ଧାନ ବିଲଟା ଥିବ ଗୁଡା ସବୁ ରହିକି କେତେ ସୁନ୍ଦର ଦେଖା ଯାଉଥିବ ସେଟା ଗୁଡା।
ହୁଁ ହୁଁ।
ମାନେ ବହୁତ ମଜା ଲାଗେ ସେ ଉଁ
ଅଁ ମାନେ ବହୁତ ବି ଭଲ ଦେଖ ଯାଉଛି ଉ ପ୍ରାକୃତିକ ଜିନିଷ ଗୁଡାକ ବି
ବର୍ଷା ମାସରେ କଣ କି ଆମର ପୃଥିବୀ ମାତାଟା ମାନେ ଗୋଟେ ସବୁ ରଙ୍ଗର ଶାଢ଼ୀ ପିନ୍ଧିକି ଯେମତି ସଜେଇ ହେଇଛି ନୁହଁ କି ସେମତି ତାପରେ ବିଭିନ୍ନ ପ୍ରକାର ମାନେ ଫୁଲ ଫୁଟେ ବର୍ଷା ମାସରେ ଗଛରେ ମାନେ ଦେଖିବ ମାନେ ଥୁଣ୍ଟା ଗଛ ହେଇ ଥିବ ଯଦି ବର୍ଷା ମାସରେ ସବୁଜ ସବୁଜ ପତ୍ର ହେଇକି କଅଁଳା ପତ୍ର ହେଇକି ମାନେ ଭା ସୁନ୍ଦର ଲାଗେ।
ଏବେ ତ ଆମ୍ବ ସରିଗଲା ଆମ୍ବ ଖାଇଛ ନା ନାଇଁ ଏଥର।
ଆମ୍ବ ମୁଁ ପ୍ରବଳରୁୁ ପ୍ରବଳ ଆମ୍ବ ଖାଇଛି। ମାନେ ଏମିତି ଅଧିକ ମାତ୍ରାରେ ନାହିଁ କିନ୍ତୁ ପ୍ରତିଦିନ ଗୋଟେ ଦିଟା ଗୋଟେ ଦିଟା କରିକି ଏମ
ଓ ହୋ ମଁ ତତେ ଆମ୍ବ ପସନ୍ଦ ନାହିଁ ହେଲେ ବି ଖାଇଛି ଗୋଟେ ଦିଟା ଏମ୍‌ତି ଆଉ।
ବର୍ଷକୁ ଥରେ ଗୋଟେ ଆସେ ଦେଖ ଏଇନେ ଆଉ ହୁଁ ଏବେ ଯାହାହେଲେ ବି ମାନେ ଅଳ୍ପ ଟିକେ କୁଆଡେ କଣେ ଏମିତି ହେଇକି ମାନେ ଥାଇବ ହେଲା। ଆଉ ମାସେ ଦି ମାସ ପାଖାପାଖି ଗଲେ ତ ଆଉ ଆମ୍ବ ମିଳିବ ହିଁ ନାଇଁ ନା ଟୋଟାଲେ। ତମେ ହିଁ ଯେତେବେଳେ ଯାହା ମିଳୁଛି ପ୍ରକୃତି ଯାହା ଆମକୁ ଦଉଛି ଆମେ ସେ ଜିନିଷକୁୁ ନେ ଉଁ ଆନନ୍ଦର ସହ ଗ୍ରହଣ କରିନେବା ହଉଛି।
ହଁ ଉଁ ନାଇଁ ଆମ୍ବ ତ ଆମ୍ବଟେ ତ ସେଇ ଇଏ କରିଛନ୍ତି ଆମ ଘରେ ସେ ସରା ଚମ୍ପତି।
ହ ଆମ୍ବରେ ମାନେ ବହୁତ୍ ଆମ ପଟେ ତ କଞ୍ଚା ଆମ୍ବୁ ରେ ବି ମାନେ ଆଚାର କରାଯାଏ ତାପରେ ପାଚିଲା ଆମ୍ବରି ବି ସେ ସହରରେ ଅଛି କି ବହୁତ୍ ପ୍ରକାର ମାନେ ତାପରେ ଏବେ ପଣସ ବି ହେଇ ଆସିଲାଣି ପଣସ ବି ପାଚିବ ପଣସ
ପଣସ ତରକାରି ବି ଆମର ହେଇଥିଲା ଆହୁରି ପଣସ ଗୁରା ଜାଣିଛ ନା ନାଇ ଆପଣ ସବୁ ଉରା ଖାଇକି
ହୁଁ ଆମ୍ବ ରେ ମାନେ ରଜରେ ରଜ ଦିନ ହିଁ ପଣସ ବରା କରିଥିଲେ ମାନେ ପାଚିଲା ପଣସ ସେଟା ଆଣିକି ମାନେ ଆମେ ଅଧା ପଣସ ଖାଇଦେଲୁ ସେଟା ଏମିତି ତାପରେ ଆଉ ଅଧା ରହିଲା ଯେମତି ସେ ଚାଉଳ ଚୁନା ଆଣିକି ସେଟା ପଣସ ବରା କରିଥିଲି ମାନେ ବର୍ଷା ସେଟା ପ୍ରଥମ ଥର ପଣସ ଖାଇଥିଲୁ।
ମୁଁ ତ ଖାଇନି ତାକୁ କହିବି ଘରେ କରିଦେବେ ଆଉ ପଣସ ବରା ଆଉ।
ହୁଁ ହୁଁ ହୁଁ ଏଇ କର କର ଖାଅ। କୁଟି ଦ୍ଵାରାମ୍।
ଆହୁରି ଯୋଉ ଟାଇମ ରେ ଯୋଉ ଋତୁରେ ସେ ଫଳ ଯୋଉ କୋଉଚନ୍ତି ନା ନାଇଁ।
ହଁ କାହିଁକିନା ଦେଖ ଏଇନେ ମୌସୁ ଦେଖ ଆମ୍ବ ସରିଗଲାଣି ଏବେ ଆମ୍ବ ପାଇଁ ଆମକୁ ପୁଣି ଗୋଟେ ବର୍ଷ ଅପେକ୍ଷା କରିବାକୁ ପଡିବ। ତାପ ଧୀରେ ଧୀରେ ଏବେ ପଣସ କଞ୍ଚା ପଣସ ଥିଲା କିନ୍ତୁ ଏବେ ଚାରିଆଡେ ପଣସ ବି ପାଚି ଯାଇଥିବଣି ନା। କଞ୍ଚା ପଂଶରେ ବି ତରକାରୀ କରନ୍ତି ନା କିନ୍ତୁ ଏ ପଂସ ଧୀରେ ଧୀରେ ପୁ ପାଚିଗଲାଣିବି ତାପରେ ପଣସ ସରିଲା ପରେ ମାନେ ଗୋଟେ ପରେ ଗୋଟେ ଯେମିତି ଆସେ ମାନ ସେଇଆତ ତାପରେ ଚାଷ ବାସ। ଯଦି କରିଥିବ ଚାଷ ବାସ କହିଲେ ବି ସେଠିରେ ମାନେ ଯୋଉ ପନିପରିବା ଏବେ ଏବେ ମାନେ ପ୍ରାୟତଃ ବର୍ଷା ମାସଲା ଆସିଲାଣି ମାନେ ଅନ୍ୟ ଚାଷ ବି କରନ୍ତି କିନ୍ତୁ ସେତିକି ମାତ୍ରାରେ। କରନ୍ତି ଧାନ ଚାଷ ଟା ହିଁ ଅଧିକ ହୁଏ। ତାପରେ ଧାନ ସରିଲା ପରେ ସେ ଗୋଟେ ଭୁମିରେ ଆଳୁ ବାଇଗଣ ପିଆଜ ବିଭିନ୍ନ ପ୍ରକାର ସେଇ ଚାଷ ଟା କରାଯାଏ ସବୁନା।
ଆଉ ଆଜି କଣ ରୋଷେଇ ବାସ ହେଇଚି।
ରୋଷେଇ କଣ ଆଜି ଉଁ ପଖାଳ ଆଉ ଆଳୁ ଭର୍ତା ଆହୁରି ପାମ୍ପଡ଼ ମାନେ ଏବେ ସେତିକି ଏତିକି ସବୁ କାଳେ ହେଇଥିଲା ଭାତ ଡାଲି ଆଉ ପୋଟଳ ଆଳୁ ରସା।
ଉଁ ହୁଁ ଗଲା ଆଉ।
ତମେ କଣ ଖାଇଥିଲ ଆଜି ଦିନ ବେଳା
ଦିନ ବେଳେ ଭାତ ଡାଲି ଭଜା ଖାଇଥିଲି। ଆଉ ସନ୍ଧ୍ୟା ବେଳେ ଟିକେ ଏଇ କଣ ଆଉ କଟଲେଟ୍ ଆଳୁଚପ ଏଗୁଡାକ ଖାଇଥିଲି। ଏବେ ରୋଷେଇ କରୁଛନ୍ତି ଭାତ ଡାଲି ଭଜା ଆହୁରି ଛତୁ।
ହଁ ହଁ ହଁ ଛତୁ ମାନେ ଏମିତି ଆ ଛତୁ ତ ଏଇନ ମିଳିବନି ମାନେ କିଣା ଛତୁ ନେଇକି।
ହଁ। କିଣା ଛତୁଁ ହିଁ ଏବେ ହବ ହଁ ଏବେ ଛତୁ ହବ ଯେ ଟିକେ କ ସିଏ ଆଉ ଟିକ କେତେ ଦିନି ଗଲା ପରେ ଆଉ।
ନାଇଁ ବର୍ଷା ଯେତେବେଳେ ହବ କିନ୍ତୁ ଏବେ ବର୍ଷା ଆରମ୍ଭ ହେଇଛି ନା ଏବେ ହବନି। ବର୍ଷା ମଝାମଝି ଯେତେବେଳେ ଥିବ ସେତେବେଳେ ମାନେ ମୁଁ ତ ମାନେ ଆମେ ସକାଳେ ଏମିତି ଯାଉ ଦେଖ ଉଁ ସକାଳୁ ବି ଆମେ ଯାଉ ମାନେ ଛତୁ ଖୋଜିବା ପାଇଁ ଯାଉ ଘଣ୍ଟାଟେ ଦିଘଣ୍ଟା ପା ପାଖପାଖି ଯାଉ ମାନେ ବହୁତ ବହୁତ। ମାନେ ଏମତି ବାରି ଗୋଡେ ଡରିକି ସଟୁ ଖୋଜି ଖୋଜି ଖୋଜି ଖୋଜି ଖୋଜି ଖୋଜି ମିଳିବ ତାପରେ ସେ ମାନେ କିଣା ଛତୁଠୁ ସେ ଛତୁର ସ୍ଵାଦ ଗୋଟେ ମାନେ ବହୁତ ଅଲଗା ଥିଲା।
ହଁ ତାପରେ ନାଇଁ କି ମାନେ ଛତୁ ହଁ ଏବେ ବର୍ଷା ଦିନ ନା ମାନେ ବହୁତ ମାନେ ନୂଆ ନୂଆ ଟେଷ୍ଟ ବି ହବ। ଆଉ ଗୋଟେ ଗଲେ ବହୁତ ରେଟ୍ ବି ଯିଏ ଯଦି ବିକୁଥିବ କଲେ। ଯିଏ ସିନା ଖୋଜି ଯାଉଛି ବୋଲି ସେମାନଙ୍କୁ ମିଳି ଯାଉଛି ଆଉ କିଏ କିଏ କୋଉ ଘରେ ତ ଖୋଜି ଯାଉନାହାନ୍ତି ନା।
ହୁଁ ନାଇଁ କିନ୍ତୁ ଗାଁ ଗ ମୁଁ କହିଲି ଲୋକମାନେ ଯୋଉମାନେ ଅଛନ୍ତି ନାଇଁ ସେମାନେ କଣ କରନ୍ତି। ମାନେ ଦେଖ ଛତୁ ବିକ୍ରି ପାଇଁ ବି ସେମାନେ ଯାଆନ୍ତି ଖୋଜିବା ପାଇଁ। ବିଭିନ୍ନ ପ୍ରକାର ଛତୁ ସେ ପୋଟକଲି ଛତୁ ଅଛି ଶ୍ରାବଣ କଳେ ଛି ମାନେ କେତେ
ହଁ ସେଇଟା ତ କିଲୋ ଛଅଶହ ସାତଶହ ଏମତି କରୁଛନ୍ତି ଯେମିତିକି ମଟନ୍ ଯାନ୍ତି ମଟନ୍ ଦେଢ଼ ଭଳିଆ ଆନ୍ତି ହିଁ କେତେବେଳକୁ ଚାଲୁଛି ଛତୁର
ଯିଏ ତ ଯାହାକୁ ତ ଏମତି ଖୋଜିକି ମିଳିଗଲେ ତ ଭଲ କଥା କିନ୍ତୁ ମାନେ ସହରକୁ ବି ଯଦି ଯିବବୋଲେ ଗାଁ ଲୋକ ମାନେ ସବୁ ମାନେ ନିଜ ଯେଏ ଖୋଜିଥିବ ଆଂ ବିକ୍ରି କରି ଆସଥିବେ। ପାଳ ଛତୁ ବି ଅଛି ଆମର ଏମିତି ବିକ୍ରି କରନ୍ତି କିନ୍ତୁ ସେ ଦେଶୀ ଛତୁୁଟା ଯୋଡା ସେମାନେ ଖୋଜିକି ଆଣିଥିବେ। ସେ ଛତୁଟା ଟିକେ ଅଧିକା ରେଟ୍ କରନ୍ତି ସେମାନେ ଆଉ କିନ୍ତୁ ଖାଇବା ଲୋକ ମାନେ ସମସ୍ତେ କିଣନ୍ତି ସେଟା ଯାହାକୁ ପୋ କାଇଁକିନା ବର୍ଷକୁ ଥରେ ଆସିଚି।
ବର୍ଷକୁ ଥରେ ଆସିଚି ତ କିଣିବେ ନା ନା ସେ ଯେତେ ବି ପଇସା ହଉନା ନା କାହିଁକି।
ହଁ ଗାଁ ଗହଳି ରହିବାରେ ସବୁ ବହୁତ ମଜା ଆଉ ମାନେ ଗାଁ ଗହଳିରେ କିନ୍ତୁ ବିକନ୍ତି ସେମାନେ ଏତେ ରେଟ କରିବେନି। ଟାଉନୁ କୁ ନେଲେ ହିଁ ଦି ତାଙ୍କର ରେଟ୍।
ଯେ ନାଇଁ କିି ମାନେ ଯାହା ବି ଖୋଜିବ ମିଳିଯିବ ନା ନାଇଁ
ଯାହା ମାନେ ଗାଁ ମାନେ ଗୋଟେ ଜିନିଷ ହିଁ ଏମିତି ଯେ ତମେ ମାନେ ସମସ୍ତ ପ୍ରକାର ସୁବିଧା ପ୍ରକୃତି ତମକୁ ଦେଇଦବ ସେଠି
ନେଇଦବ
ଏଟା ଫଳ
ଖାଲି କୋଉ ଟାଇମ ରେ ଯେମିତି ଅର୍ଜେଣ୍ଟ ଗୋଟେ ଦରକାର ଥିବ କହେ ସିନା ମାର୍କେଟ ଯିବ ନେଇକି ଆସିବ ସେଟା ଗୋଟେ କଥା ନହେଲେ ଏବେ ଯୋଉ ଗ୍ୟାସ ର ଅସୁବିଧା ହେଲା ହଁ ଯିଏ ଗାଁ ଗହଳି ରହୁଛନ୍ତି ସେମାନେ କାଠରେ ଆରାମ ସେ ରୋଷେଇ ବାସ କଲେ ନା ନାଇଁ
ସହର ଲୋକ ଦେଖ ମାନେ କେତେ ଜାଣିଛ ବହୁତ ମାନେ ହଇରାଣେ ସେମାନେ ମାନେ କାହିଁକିନା ସେମାନେ କେବଳ ଗ୍ୟାସ ଉପରେ ହିଁ ନିର୍ଭର ଥିଲେ ନା ବର୍ଷ ସଂଖ୍ୟା କିନ୍ତୁ ଗାଁ ଗହଳିରେ କଣ କି ଦେଖ ଗ୍ୟାସ ନ ମିଳିଲେ ବି ତାଙ୍କର କିଛି ଅସୁବିଧା ହୁଏନି କା ଗ୍ୟାସ ନ ମିଳିଲେ ତ ନାଇଁ ଠିକ ଅଛି କାଠ ଅଛି ତାପରେ ଗାଁ ଗହଳି ଲୋକମାନେ ଗ୍ୟାସ ର ବି ବ୍ୟବହାର ଏତେ କରନ୍ତିନି ତାପରେ ଗ୍ୟାସ ରେ ରୋଷେଇ କରିଥିବ ଆଉ କାଠ ଚୁଲିରେ ରୋଷେଇ କରଥିବ ତାର ସ୍ଵାଦ ବି ଭିନ୍ନ ଥାଏ ଗା ପ୍ରାୟ ମାନେ କାହିଁକି ବେକାର ସହରକୁ ଯାଇକି ଗ୍ୟାସ୍ ଆଣିବା ବୋଲି ମାନେ କାଠ କାଠ ଗାଁ ଗହଳିରେ ମିଳିଯାଏନା କାଠ ଶୁଖା କାଠ ଗୁଡାକ ସବୁ ସେମାନେ ସେଥିରେ ରୋଷେଇ କରିକି କହନ୍ତି ଆଉ ସେଇଟା ବହୁତ ସ୍ଵାଦ ବି ଲାଗେ ମାଟି ହାଣ୍ଡିରେ ବି ରୋଷେଇ କରୁଥିଲେ ଆଗରୁ ଏବେ ତ ସବୁ ମାନେ ଷ୍ଟିଲ ବାସନ କଂସା ବାସନରେ କରନ୍ତି ମାଟି ହାଣ୍ଡିରେ ବି ନୂଆଖାଇରେ ଦେଖିଥିବେ ମାନେ ନୂଆ ରୋଷେଇ ଯେତେବେଳେ ହଉ ମାଟି ହାଣ୍ଡିରେ କେତେ ଟେଷ୍ଟି ଲାଗେ ସେଟା ଖାଇବାକୁ
ଆଉ ରୋଷେଇ ଚୁଲିରେ ହିଁ ରୋଷେଇ ହବ ଫାଷ୍ଟ୍ ତାପରେ ଠାକୁରଙ୍କୁ ଦେବେ ତାପରେ ଯାଇ ସମସ୍ତେ ଖାଇବେ
ହଁ ହଉ ଖୁସି ଲାଗିଲା ତମ ସହିତ କଥା ହେଇକି ବହୁତ ବହୁତ ଧନ୍ୟବାଦ
ହଁ ହଁ।
ହଉ ରଖୁଛି।
ହଁ ହଁ।
ଆ୍ଛା